ହାଲୋ।
ଜୟ ଜଗନ୍ନାଥ।
ନମସ୍କାର। ଜୟ ଜଗନ୍ନାଥ। କଣ କରୁଛନ୍ତି?
ମୁଁ ଏଇନା ଆଜ୍ଞା ଜଷ୍ଟ୍ ଶୟନ କରିଥିଲି ଉଠିଲି।
ଆଚ୍ଛା ଆଚ୍ଛା ଶୟନ କକ୍ଷରେ ଥିଲେ, ବର୍ତ୍ତମାନ ନିଦ୍ରା ଛାଡିଲେ ନାଇଁ।
ଆଜ୍ଞା ଆଜ୍ଞା। ଆପ୍ ଆପଣଙ୍କ ମାନେ ବାର୍ତ୍ତା ଶୁଣି ମୋ ନିଦ୍ରାଟି ଭଙ୍ଗ ହେଲା।
ଆଚ୍ଛା ଆଚ୍ଛା। ମୁଁ କଲ୍ କରିବାର କାରଣ ଏହି କି ଯେ, ମୋ ଝିଅ ଆଉ ଆପଣଙ୍କ ଝିଅ ତ ଗୋ ଟେ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ନା, ଆପଣ ତାଙ୍କୁ କୁଆଡେ ପ୍ରତିଦିନ ଭଲ ଭଲ ଜଳଖିଆରେ ଖାଦ୍ୟ ପ୍ରସ୍ତୁତ କରିକି ଦଉଛନ୍ତି। ଯୋଉଥି ମତରେ ଆପଣ ମାନେ ଏବେ ଗୋଟେ ଦେଇଛନ୍ତି ଆମର ଯେମିତି ଗୋଟେ ଉଁ ଦେଇଛନ୍ତି ଛୁଆଙ୍କର ଯୋଉ ଗାଜରକୁ ଯୋଉ ହାଲୁଆ କଣ କରନ୍ତି? ହେଲା। ତ ସେଇ ଗାଜର ହାଲୁଆ ବିଷୟରେ ଟିକେ ମୋ ଝିଅ ବହୁତ ଅତ୍ୟନ୍ତ ଖୋଜୁଛି ଯେ ମୁଁ ଟିକେ ଖାଇବା ପାଇଁ। ଟିକେ, ମତେ ଯଦି ବତେଇ ପାରିବେ, ତାହେଲେ
ଆଜ୍ଞା, ଠିକ୍ ଅଛି। ଯୋଉ କହିଲେ କି ଗାଜର ହାଲୁଆ। ସେଇଟା ବହୁତ ସାଧାରଣ କି ଛି ବି ମାନେ ତା ଦେହରେ କଷ୍ଟ ନାହିଁ। କି ବେଶୀ ସାମଗ୍ରୀ ର ବି ଆବଶ୍ୟକତା ନାହିଁ। ଖାଲି ଆପଣ ଗାଜରକୁୁ କଁ କରିବେ ନା ଯୋଉ ଯନ୍ତ୍ରଟି ଥାଏ ଆମର, ଉଁ ତାକୁ କୁହନ୍ତି ଯୋଉ ଗା ମାନେ ତା ଦେରେ ଟିକ୍ -ଟିକ୍ -ଟିକ୍ -ଟିକ୍ ହେଇଯାଏ। ଆଜ୍ଞା, ସେଇଥିରେ କଣ କରିବେ ନା ତାକୁ ଛଡ଼େଇକି ପୁରା ବହୁ ଟିକ୍- ଟିକ୍ କରି ଦେବେ। ଟିକ୍ ଟିକ୍ କରିକି ତାକୁ ଯଦି ଦେଶୀ ଗାଈ ଘିଅ ଥିବ ସବୁଠାରୁ ଭଲ ହବ। ଦେଶୀ ଗାଈ ଘିଅରେ କାଜୁ, କିସମିସ୍ ସବୁ ଭାଜି ଦେବେ। ତାପରେ ସେଇଥିରେ ସେଇ ଯୋଉ ଘିଅରେ ଭାଜିକି କାଢ଼ିକି ସେଇ ଘିଅରେ, ସେଇ ଯୋଉ ଗାଜରଟିକୁ ଭାଜିବେ।
ଆଜ୍ଞା।
କୁ ଭାଜିଲା ପରେ ବହୁତ ପରିମାଣରେ କିନ୍ତୁ ଖାଲି କ୍ଷୀର ଦେବେ, ଭଲ ଲାଗିବ ସେଇଟା।
ଆଜ୍ଞା।
କ୍ଷୀର ଦେବେ ଯଦି ଆପଣ ଖାଲି ଗାଜର ହାଲୁଆଟି ଖାଇବାକୁ ଚାହୁଁଥିବେ। ତାହେଲେ ସେଇଥିରେ କ୍ଷୀର ଦେବେ କିନ୍ତୁ ଯଦି ଆପଣ ସୁଜି ମିଶା ଗାଜର ହାଲୁଆ। ଖାଇବାକୁ ଚାହୁଁଥିବେ ଅଳ୍ପ ସୁଜି ଭାଜିକି ସେଥିରେ ଆ ମାନେ ପକେଇବେ। ସେଠୁ ପକେଇଲା ପରେ କିଛି ସମୟ ପରେ ସେଠୁ ପୁରା ଯେମିତି କ୍ଷୀରଟା ମାନେ ଯେତିକି କ୍ଷୀର ଦେଇଥିବେ ସେ ପୁରା ମାନେ ତା ଦେହରେ ଦା ସିଝି -ସିଝି- ସିଝି- ସିଝି ସିଏ ପୁରା ଯେମିତି ମରିଯିବ କ୍ଷୀରଟି। ତାପରେ ସେଇଠୁ ସେଥିରେ ଆପଣ ଅ ସି ଝି ହେଲା ପରେ ଗୁଆ ଘିଅ ତ ଦିଆ ହେଇଥିବ ତା ବାସ୍ନା ଟା ଥିବ। ଖାଲି କାଜୁ, କିସମିସ୍, ଚାହିଁବେ ଯାହା ବି ଥିବ ଉମ୍ ପେସ୍ତା ବାଦାମ ଆପଣ। ଦେବେ ଘିଅରେ ଭାଜିକି ପ୍ରସ୍ତୁତ ଆମର ହେଇଗଲା ଗାଜର ହାଲୁଆ।
ଆଜ୍ଞା। ଆଚ୍ଛା, ଆଚ୍ଛା ମାନେ ବହୁତ ମାନେ ଭଲ। ସହଜ ଉପାୟରେ ଆପଣ ମତେ ବତେଇଦେଲେ ଆଉ। ଆଉ ଝିଅର ବର୍ତ୍ତମାନ ପାଠ ପଢା କିଭଳି ଚାଲିଛି। ସେ ତ ବିଜ୍ଞାନରେ ବିଶେଷ କରିକି କିଛି ଅଧା ଅଧା ବୁଝି ପାରୁନି ବୋଲି ଝିଅ। କହୁଥିଲେ ତ ଭଲସେ ବୁଝେଇ ଦଉନାହାନ୍ତି। ସର୍ଜିବ କାହାକୁ କୁହନ୍ତି, ନିର୍ଜୀବ କାହାକୁ କୁହନ୍ତି। ମୋର ସେ ଛୁଆଙ୍କୁ ଟିକେ ବୁଝେଇ ଦିଅନ୍ତୁ। କାରଣ ମ୍ୟାଡାମ
ନାଇଁ କଣ କହିଲେ? କଣ କହିଲେ, ବିଜ୍ଞାନଟି ମାନେ ସମ ସମସ୍ତଙ୍କର ସବୁ ମାନେ ବିଦ୍ୟା ପ୍ରତି ଆଗ୍ରହ ନଥାଏ ଯେମିତି କିି ମୋର ଥିଲା ଇତିହାସରେ ମତେ ବେଶୀ ମାନେ ଇଚ୍ଛା ଥାଏ। ଇତିହାସ ଯୋଉ ଆମର ପ୍ରସ୍ତର ଯୁଗ ମାନେ ଯାହାବ ଆମେ ଆଗରୁ ବାନର। ନୃ ପୁରାର ଯୋଉ ଆମେ ସବୁ ଥିଲେ ମୋର ସେଇଟା ଜାଣିବାକୁ ବହୁତ ଇଚ୍ଛା ଥାଏ। ସେଥିପାଇଁ ମୁଁ ସେଇଟାକୁ ସବୁବେଳେ ପଢିବାକୁ ଇଚ୍ଛା କରେ। ଯେ ଆମେ ଆଗରୁ କେମିତି କଣ ଥିଲେ। ଆମର ପ୍ରସ୍ତର ଯୁଗ, ଯୋଉ ନିଆଁକୁ କାଠରେ କାଠରେ ଘଷିକି ନିଆଁ ବାହାର କରୁଥିଲେ। ପଥରକୁ, ପଥରରେ ଘଷିକି ନିଆଁ ବାହାର କରୁଥିଲେ। ଆମେ ଆଗରୁ ମାଟି ପାତ୍ରରେ ଖାଉଥିଲେ ଏଇ ସବୁ ହେଲା। ଏଇ ସବୁ ଜିନିଷ ଉପରେ ମୋର ଯେମିତି ଆଗ୍ରହ ଥିଲା। ମୋ ଝିଅର ସେଇ ଆଗ ଗ୍ରହଟି ଅଛି ମାନେ ସିଏ ବେଶୀ ଇତିହାସ, ଇତିହାସ ଟା ଜାଣିବାକୁ ସେ ବହୁତ୍ ଇଚ୍ଛା କରୁଚି।
ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କର କଥା ମୁଁ ବୁଝିପାରୁଚି ବ ର୍ତ୍ତମାନ୍ ଦେଖନ୍ତୁ ଯୁବପିଢି ଯେତିକି ଆଗରେ ଇତିହାସ ବି ଜା ଜାଣିବା ଦରକାର୍ ତାଙ୍କ ମଧ୍ୟରେ ବି ଜ୍ଞାନ ବି ମଧ୍ୟ ଜାଣିବା ଦରକାର୍ ବୁଝିପାଇଲେ ନା। ତ ବିଜ୍ଞାନ ଭିତରେ କଣ କି ଆମର ଛୁଆଙ୍କର ରହୁଚି ଯେମିତି। ବାହ୍ୟ ଅଙ୍ଗ୍ୟୟ ଅଭ୍ୟନ୍ତରୀଣ ଅଙ୍ଗୟ ସର୍ଜିବ କାହାକୁ କୁହନ୍ତି ନିର୍ଜୀବ କାହାକୁ କୁହନ୍ତି ପ୍ରାକୃତିକ ପଦାର୍ଥକୁ। କୃତିମ ପଦାର୍ଥ ବୁଝିପାଇଲେ ନା ଏଇଭଳି କି ଛି କିଛି ଶିଖେଇଲେ ଛୁଆମାନେ ଆସ୍ତେ ଧୀରେ ସୁସ୍ଥେ। ଜଲ୍ଦି ଜଲ୍ଦି ଶିଖିଯିବେ।
ହେ ହଁ ମାନେ କଣ କହିଲେ ସବୁ ବିସ୍ ମାନେ ବି ତୟ ମାନେ ବିଦ୍ୟାଟି ଆ ମାନେ ପଢିବା ଦରକାର୍ ପିଲାମାନେ ପଢୁଚନ୍ତି କି ତୁ ଯାହାର ଯୋଉଥିରେ ବେଶୀ ଆଗ୍ରହ ଯୋଉଟା ଭଲ ହୁଏ ଯେମିତିକି।
ଆଜ୍ଞା ଆଜ୍ଞା ଆପଣ କହୁଛନ୍ତି ଯେମିତି ପ୍ରିୟ। ଯେମତି ଆମର ପ୍ରିୟର ସବ ମାନେ ବିଷୟ ବସ୍ତୁ ଥାଏ ସେମତି ତାର ପ୍ରିୟ ଆଉ।
ଆଚ୍ଛା ଆଚ୍ଛା ତାହେଲେ ଏମତି ହଉଚି ତାହେଲେ ଆପଣଙ୍କ ଝିଅ ଇତିହାସରେ ମାନେ ବହୁତୁ। ହଁ ଆଗ୍ରହୀ ନାଇଁ?
ହାଲୋ।
ଆପଣଙ୍କ କଥାଟି ଟିକେ ମାନେ ଆସୁଛି ଆସୁନି ଏମିତି ହଉଛି।
ଆଚ୍ଛା ଆଚ୍ଛା କଥା ଟା ଟିକେ ଆସୁନି?
ହଁ ଆପଣଙ୍କର ମାନେ ଆ ଏ ତା ଟି ଆପଣ ଯୋଉ ଦଉଚନ୍ତି ମତେ ବ ଭଲ ସେ ଶୁନ୍ ମୁଁ ଶୁ ଶୁଣି ପାରୁନି ଶ୍ରବଣ କରିପାରୁନି।
ଆମର ବର୍ତ୍ତମାନ୍ ବହୁତ୍ ଜୋରରେ ବର୍ଷା ଅ ହଉଛି ତ ସେଥିପାଇଁ ଆପଣ ବର୍ଷାର ଚାହିଦା ଯୋଗୁଁ ଟି
ସ୍ଥାନଟି ରେ ବର୍ଷା ହଉ ଛି।
ଅତ୍ୟନ୍ତ ବର୍ଷା ର ରହୁଚି ଯେମତିକିି ଆମର ଘଡଘଡିର ଶବ୍ଦ ରହୁଛି ଆଉ ବିଜୁଳି। ମାନେ ଆସୁଛି ଯାଉଛି ବ୍ରଜ ବଜ୍ରପାତ୍ର ଯୋଗୁ। ମୁଁ ବହୁତୁ ମାନେ ଏ କଷ୍ଟରେ କଥାଟି ହଉଛି ସେ ଥିପାଇଁ ବୋଧେ।
ଓ ଆଚ୍ଛା ଆଚ୍ଛା ସେଥିପାଇଁ ମୁଁ ଦୁଃଖିତ। ଆଉ ଠିକି ଅଛି ଚଳିବ ଠିକି ଅଛି।
ଆଉ ବାହାରୁକୁ ଯାଇ କଥା ହେଲେ କିଛି ନାଇଁ ଯେ ବଜ୍ରପାତର ଅ ଯୋଗୁ। ମାନେ ଟିକେ ଡର ଲାଗୁଛି।
ନାଇଁ ନାଇଁ ଆମେ ବିପଦ ପୂର୍ଣ୍ଣକୁ ପୂର୍ଣ୍ଣ ଜାଗାକୁ ଯିବାଟା ଆମର ଉଚିତ୍ ନୁହେଁ। ଆପଣ ଯୋଉଠି ଅଛନ୍ତି କଥା ହଉଚନ୍ତି ହୁଅନ୍ତୁ। ପଦାକୁ ଗଲେ ଆପ ଆମ ପାଇଁ ବିପଦର ସୁ
ଯାହା ହଉ ଆପଣ ଆପଣଙ୍କୁ ଧନ୍ୟବାଦ୍ ଆପଣ ବହୁ ସୁନ୍ଦର ବା ର୍ତ୍ତା ମୋତେ ଟିକେ ଦେଲେ ଆଉ ଇତିହାସ ବିଷୟରେ ବି କିଛି କହିଲେ ଆଉ କେମତି। ଆଦିମ ମଣିଷଙ୍କର ବସବାସ ବିଷୟରେ ବି କହିଲେ। ତାପରେ ମୋର ପ୍ରଥମ ଝିଅର ମାନେ ପ୍ରିୟର ଖାଦ୍ୟ ଗାଜର୍ ହାଲୁଆ ବିଷୟ ରେ ବି ମୁଁ କିଛି ଶୁଣିବାକୁ ଶିଖିବାକୁ ପାଇଲି। ହୁଁ ଆଉ ମୋ କଥା ଆପଣଙ୍କୁ କେମତି ଲାଗୁଛି ଯେ?
ଆପଣଙ୍କ ମାନେ କଥା ବି ମତେ ଅତ୍ୟନ୍ତ ସୁନ୍ଦର ଲାଗୁଛି। ମୋ ହୃର୍ଦୟକୁୁ ପୁରା ସ୍ପର୍ଶ କରି ଯାଇଛି ଆପଣଙ୍କ ବାର୍ତ୍ତା ଟି। ଆଉ ଆପଣ ଙ୍କ ବ୍ରାତା ବୋଉତ୍ ମାନେ ଆମ ପାଇଁ ମୂଲ୍ୟବାନ୍। ଆଉ ମାନେ ଲାଭ କାରକ ହେଲା।
ଆଜ୍ଞା ଆଜ୍ଞା।
ମୁଁ ବୋହୁତ୍ ଅତ୍ୟନ୍ତ ମୁଁ ଖୁସି ଅନୁଭବ କରୁଛି, ଆପଣଙ୍କ ବାର୍ତ୍ତାଟି ଶୁଣି। ଆପଣ ମତେ ବିଜ୍ଞାନ ବିଷୟରେ କହିଲେ କିଛି। ଆଉ ମୁଁ ଚେଷ୍ଟା କରିବି ଅତ୍ୟନ୍ତ ଚେସ୍ ଚେଷ୍ଟା କରିବି ମୁଁ, ଆଉ ଝିଅକୁ ମୋର ଏସବୁ ବିଷୟରେ ଅଧିକ ଜ୍ଞାନ ଦେବା ପାଇଁ ଏଥିପାଇଁ ଆପଣଙ୍କୁ ବୋହୁତ୍ ବୋହୁତ୍ ଧନ୍ୟବାଦ୍ ମୁଁ ହୃର୍ଦୟରୁ ଜଣଉଛି। ଆପଣଙ୍କୁ ଧନ୍ୟବାଦ।
ଆଜ୍ଞା ଆଜ୍ଞା ଠିକ୍ ଅଛି ଆଉ ବୋହୁତ୍ ଖୁସି ଲାଗିଲା ଆପଣଙ୍କର ଏଇ ସୁନ୍ଦର ସୁନ୍ଦର କଥା। ଶିଖିବାକୁ ମଧ୍ୟ ପାଇଲି ଆଉ ବର୍ତ୍ତମାନ୍ ଆପଣଙ୍କର ଆଜି ଦିନରେ ଏଁ ଖାଦ୍ୟ କଣ ସବୁ ପ୍ରସ୍ତୁତ କରିଥିଲେ?
ଆଜି ଯେହେତୁ ଆମର ଆମିଷ ବାରଟି ଥିଲା ସେମିତି ତ ମାନେ ଭଲ ନୁହେଁ ଜୀବ ହତ୍ୟା କରି ଖାଇବା, ହେଲେ ସମସ୍ତଙ୍କ ପସନ୍ଦ ସମାନ୍ ନୁହେଁ ନା, ଆଉ ପାଟି ସ୍ଵାଦ ପାଇଁ ଲୋକମାନେ ଖାଉଛନ୍ତି। ଆଉ ସେଇ ମାଛଟି ଆମର ଆଜି ରନ୍ଧା ହେଇଥିଲା ଆଉ ଆପଣଙ୍କର କଁ ହେଇଥିଲା?
ଆଚ୍ଛା ଆମର ବର୍ତ୍ତମାନ୍ ଆମର ଟିକେ ନିରାମ୍ ମାନେ ମୁଁ ପୁରା ନିଦାମିଷ। ତ ସେଥିପାଇଁ ଆମର ଆଜି ଭାତ ସହିତ, ଡାଲି ସହିତ, ପୋଟଳ ଆଳୁ ଭଜା ଟିକେ ହେଇଥିଲା। ଆଉ ତା ସହିତ କୋବି ଆଳୁ ତର୍କାରୀ ଟିକେ କରିଥିଲି, ଆଉ ଘର ଲୋକ କ ତାଙ୍କର ମାଛ ତିଆରି କରି ଖାଇଥିଲି, ମୁଁ ତ ମାଛକୁ ମତେ ବୋହୁତୁ ମାଛ ବନ୍ଧାଏ ମୁଁ ସେଥିପାଇଁ ମାଛକୁ ଛୁଉଁନି ବୁଝିପାରିଲେ।
ଆଚ୍ଛା ଆଚ୍ଛା ଅତ୍ୟାନ୍ତ ସ୍ୱା ସ୍ୱାସ୍ଥ୍ୟ କର ଖାଦ୍ୟ ଆପଣ ମାନେ ସାଧାରଣ ଭୋଜନ ଆମ ପାଇଁ ସ୍ୱା ସ୍ୱାସ୍ଥ୍ୟ କର ଖାଦ୍ୟ ଆଜି ରନ୍ଧନ କରିଛନ୍ତି, ବୋହୁତ୍ ଖୁସି ଲାଗିଲା।
ସବୁବେଳେ ଭାତ, ରୁଟି, ଅଣ୍ଡା ମାନେ ସେ ସୂକ୍ଷ୍ମ ସୂକ୍ଷ୍ମ ଖାଦ୍ୟ କଣ ପାଇଁ ଖାଉଛନ୍ତି? ସେ ବର୍ତ୍ତମାନ୍ ବାହାଘର ହୋଉ ହଁ ଆପଣ ଆପଣଙ୍କର ଯୋଉ ଲେଖୁଛନ୍ତି ଆପଣଙ୍କର ଯୋଉ ଖାଇବା ଡ଼େଲି ଯୋଉ ଛାଡୁଛନ୍ତି। ସେଠି ସୂକ୍ଷ୍ମ ସୁକ୍ଷ୍ମ ଖାଦ୍ୟ କଣ ଖାଉଛନ୍ତି?
ମାନେ ସିଏ ତାଙ୍କର ତାଙ୍କ ଖାଇବାର ମାନେ ଇଏଟି ଅଲଗା। ଭିନ୍ନ ଧରଣର ତାଙ୍କ ଖାଇବା ଆଜ୍ଞା, ଶୈଳୀଟି ଭିନ୍ନ ଧରଣର। ଏ ସିଏ ଯେହେତୁ ମାନେ ସବୁବେଳେ ଆମର ବ୍ୟାୟାମ୍ ରେ ଅବଗତ ଅଛନ୍ତି। ସିଏ ତାଙ୍କ ଶରୀରକୁ ଭୋଉତ୍ ଜଗୁଚନ୍ତି, ସେଥିପାଇଁ ତାଙ୍କ ଖାଦ୍ୟଟି ସମ୍ପ ପୂର୍ଣ୍ଣ ଅଲଗା ଆମଠାରୁ।
ଅଚ୍ଛା।
ଆମେ ଆମେ ଯେମିତି ଖାଲି ଭାତ ନହେଲେ ଖାଲି ରୁଟି ଖାଉଛୁ, ସିଏ କିନ୍ତୁ ଭାତ ସହି ତ ଅଳପ ରୁଟି ଖାଉଛନ୍ତି। ଆମେ ଧର ମାନେ ଡାଲି ସହିତ କ ଣ ଗୋଟା ଭଜା ଖାଉଛୁ, ମାନେ ବା ଫୁଟଣ ଦିଆ ଭଜା ସେ ଭଜା ଖାଉନାହାଁନ୍ତି। ସିଏ ସେଇଟାକୁ ମାନେ କଁ କଇଲ ସବୁ ପରିବାଟାକୁ ମାନେ ଯେମିତି କୁହନ୍ତିନି ସ୍ଵାସ୍ଥ୍ୟକର ଖାଦ୍ୟ ସିଝେଇକି ସେଇଟା ଖାଲି ଯ ଅଳ୍ପ ତେଲ ଆଉ ପିଆଜର ମାନେ ଜିରାର ଛୁଙ୍କ ମରା ହୋଉଛି ଆଉ ହୁଁ ଆମେ ଧର ଅ ମାନେ ଯୋଉ ଛେନା ତରକାରୀ ଯୋଉଟା ଆମର କ୍ଷୀରରେ ହୁଏ ଆମେ ତାକୁ କଣ କରୁଛେ ଛାଣିକି ମହୁ ମସଲା ରେ ତିଆରି କରୁଚେ ସିଏ କିନ୍ତୁ ସେମିତି ଖାଉନାହାନ୍ତି ତାଙ୍କର ଅଲଗା ହୁଁ ମାନେ ପ୍ରଣ
ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ତାହେଲେ ବହୁତ ଭଲ ଲାଗିଲା ଆପଣଙ୍କ ଆଜି ବହୁତ କିଛି ସି ଆଜି ବହୁତ କିଛି ଶିଖିବାକୁ ମିିଳିଲା। ଆଉ ଯଦି ବି ମାନେ ଆପଣଙ୍କ ପାଖରେ ସମୟ ଥିବ ତାହେଲେ ମୁଁ ଆଉ ଏଇ କାଲି କିମ୍ବା ପହରଦିନ ଆପଣଙ୍କ ସହିତ କିଛି ଆଉ କିଛି ବିଷୟ ବସ୍ତୁ ଉପରେ ଆଧାରିତ କରି ଆମେ ଆଲୋଚନା କରିବା। ତ ଆପଣଙ୍କୁ ଯଦି ଫାଙ୍କା ଥିବ ଆପଣ ମତେ ଜଣେଇଦେବେ ବୁଝିଲେ। ପାରିଲେ ଆଉ ଆପଣଙ୍କର ସୁନ୍ଦର କଥା ଆଉ ଭଗବାନଙ୍କୁ ଡାକୁଛି ଆପଣ ଏମିତିସ୍ ଆପଣଙ୍କ ଓଠରେ ସର୍ବଦା ହସ ଥାଉ ଆପ ଆପଣ ଏମିତି ଲୋକମାନଙ୍କୁ ବୁଝେଇଥାନ୍ତୁ ଆପଣଙ୍କୁ କୋଟି କୋଟି ନମସ୍କାର ଆଉ ଧନ୍ୟବାଦ।
ମୋର ବି ଆପଣଙ୍କୁ ହୃଦୟରୁ ବୋହୁତ ବୋହୁତ ଧନ୍ୟବାଦ।
ନମସ୍କାର।
ଖୁସିରେ ରୁହନ୍ତୁ ଜଗନ୍ନାଥ ଆପଣଙ୍କୁ ଆଜ୍ଞା ଭଲରେ ରଖନ୍ତୁ।
ଆଜ୍ଞା ବିଦାୟ ନୋଉଛି ଆଉ ସମାପ୍ତ କରୁଛି ଏଇଠି।
ଆଜ୍ଞା।